କଁ କରୁଚି ରେ?
ମ୍ୟାଡ଼ାମ ଭଲ ଅଛନ୍ତି?
ହଁ।
ମୁଁ ଏଇ ବସିଥିଲି ଆଉ। ଆପଣ କଁ କହୁଛନ୍ଦି?
ଏଇ ବସିଚି ଆଉ ଆଉ କାଲି ଶୀତ ଧୋସେ ଦେଖିବାକୁ ଯାଇଥିଲୁ?
ହଁ ଯାଇଥିଲି ବାପରେ କି ଯାମ୍। ଏତେ ଲୋକ ମାନେ ଆଁ ପ୍ ମୁଁ ଯାଇଥିଲି କେତେବେଳେ କହିଲୁ? ମୁଁ ଯାଇଥିଲି ବାରେଟା ବେଳକୁ ଯାଇଥିଲି। ତୁ କେତେବେକୁ ଯାଇଥିଲୁ?
ଗୋଟେ।
ଆଛା ଆ ତୁ କଣ ବସିକି ଦେଖୁଥିଲୁ ନା ବୁଲଥିଲୁ ତା ଭିତରେ?
ମୁଁ ବୁଲୁଥିଲି।
ବହୁତ ମଜା ଲାଗିଲା କିନ୍ତୁ।
ଆସିଲୁ ଏତେଳେ?
ମୁଁ ଆସିଲା ବେଳକୁ ମର୍ଣ୍ଣିିଂ ହେଇଯାଇଥିଲା ସାରେ ପାଞ୍ଚଟା ପାଖାପାଖି।
କଉଡି ପାଇଲୁ?
ହଁ ମୁଁ ଗୋଟେ ପାଇଚି।
ମତେ ଅଧାଦେ ନା
ମୁଁ ଲକି ଅଛି ନା ତ ଏଠି ବି ପାଇଚି।
ତାଲସେ ଲକି ଟାକୁ ମତେ ଦେଇଦେ।
ହଉ ତାହେଲେ ନବୁ ଆଉ ଗୋଟିଏ ହିଁ ପାଇଚି। ସେଇଟା ବି ବହୁତ କଷ୍ଟରେ। ଏତେ ଜମ୍ ହେଇଥିଲା ମାନେ କଁ କହିଲୁ କୋଉଡି ଏତେ ପକ୍ ଖୀଲେ ସେତେବେକୁ ସବୁ ମାନେ କହୁଛନ୍ତି ଯେ ଆମେ ଗୋଟେ ବୋଲି ସବୁ ଯିଏ ଯାହା ପଏ ଚଢି ଚଲି ଯିବେ।
ସେଇଆ।
ଏଥରକ ପ୍ରସେସନ ଟା ବି ବହୁତ ଭଲ ହେଇଥିଲା।
ଅଧିକ ଜିନିଷ ବି ଆସିଚି ଅଧ ଡି ଯେ ବି ଆସିଚି।
ହଁ ଡିଜେ ମାନେ ବହୁତ ସାରା। ମୁଁ ତ ସଖାଳୁ ଆସିକି ଶୋଇଥିଲି ମୋ ନିଦ ଛାଡୁନି ଏଯାଏଁ।
ମତେ ଥଣ୍ଡା ହେଇଯାଇଚି ସେଠି ଥଣ୍ଡା ପିଇପିଇ ଏ ପି ପି।
ସେମ ରେ ମତେ ବି ଥଣ୍ଡା ହେଇଛି ମତେ କିନ ଛିଙ୍କ କାସ ହଉଚି। ହେଲା। ଆଉ କଣ ତୋ ଖବର? ଘଏ ସମସ୍ତେ ଭଲ ଅଛନ୍ତି?
ହୁଁ ଭଲ ତମଘରେ?
ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଘରେ ଭଲ ଅଛନ୍ତି ତମ ଘରେ?
ହଁ ଭଲ ଅଛନ୍ତି।
ମାଉସୀ କଁ କରୁଚନ୍ତି?
ହାଲଚାଲ? ହୁଁ ମାଉସୀ ଶୋଇଛନ୍ତି ସମସ୍ତେ ଶୁଭା ଯାଉଛି ତୋ କଥା।
ଆଉ ପୂଜା ସୋନୁ
ଅ ସୋନୁୁର ଦେହ ଭଲ ନାହିଁ ସେନ ମେଡିକାଲ ଗଲା। ଆ ପୂଜା ଶୋଇଛି ସନକାଲି ଯାଇନଥିଲେ ନା।
ହୁଁ।
ସମସ୍ତେ ଶୋଇଛନ୍ତି।
ଆଉ ଆଜି ତାହେଲେ କ୍ଲାସ୍ ଯାଇନ ଆମେ ନା ସଟରଡେ?
ଜି ଛୁ ଛୁଟି ଅଛି ନା ମଣ୍ଡେରୁୁ ପୁଣି ଅଛି କ୍ଲାସ।
ଆରେ ମଟରେ ଯୋଉ ରୋଗାଡ ଅଛି ତୁ ଯିବୁ
ହଁ ବଗେଇଟାକୁ ଭାବୁଛି ତ ଯିବି ବୋଲି। ଅ ଟିକେ ଜଲଦି ହେଇଯାଉଛି ତ ଉଠି ଆରେ ପ୍ରୋବ୍ଲେମ ହବ। କିନ୍ତୁ ଯିବା ଆମେ। ୟୋଗା ଟା ଦେହ ପାଇଁ ବହୁତ ହି ଭଲ। ଟ୍ରାଏ କରିୟା ନୁହଁ ହଣ୍ଡ୍ରେଡ୍ ପର୍ଷେଣ୍ଟ ଟ୍ରାଏ କରିବା ଯେମିତି ଯିବା ପାଇଁ କାଇଁନା ୟୋଗା ଦେହ ପାଇଁ ବହୁତ ହି ଭଲ। ଯୋଉଟା କି ଆମେ ଏବେ କରିପାରୁନି ଆଟଲିଷ୍ଟ କିଛି ଶିଖିୟାକୁ ତ ମିଳିବ।
ହୁଁ ଗୋଟେ ଘରେ ରହିପାରୁନି ବାହାରେ ତ ଅଟଲିଷ୍ଟ କରିବା।
ଏକ୍ସଜାଟ
ଆଉ କଣ ତ କଣ ତ ଖବର ମାନେ ଗ୍ରାଜୁଏସନ ତ ସରିଲା କଣ ପ୍ଲାନିଂ ଅଛି ନା କିଛି ନାହିଁ?
କିଛି ନାହିଁ ଗ୍ରାଜୁଏସନ ସରିଲା ଏମତି ଜବ ପାଇଁ? ଖୋଜୁଛି କରିବି ଆଉ।
ଓ ଆଚ୍ଛା ତୁ ବା ଯାଉଥିଲୁ କୋଉଠି ଗୋଟେ? କଣ ମାନେ ଯାଉଛୁ ସେଠିକି ଅ ତୁ ବା ଯାଉଥିଲୁ କୋଉଠି ଗୋଟେ?
ହଁ ଯାଉଛି।
ସେଥି କଁ ଜବ୍ ପ୍ଲେସମେଣ୍ଟ ରହୁଛି?
ହଁ କହି ଛନ୍ତି ତ ଦେବେ ବୋଲି ତ ଯାଉଛି ଦେଖାଯାଉ।
ଆଛା ତୋତେ କୋଉ ଟାଇଫ୍ ଅକ୍ଚୁଏଲି ଜବ୍ ଦରକାର?
କୋର୍ସ୍ ଟା କରୁଛି ତ କଲା ପରେ ଦେଖିବା।
ତାହେଲେ ତୁ କିଛି ଡିସାଇଡ କରିନୁ କୋଉ ଟାଇଫ୍ ର ଜବ୍
ନା ତୁ?
ମୁଁ ଡିସାଇଡ କରିଛି କିନ୍ତୁ ମୁଁ କନଫ୍ୟୁଜ ଅଛି। କନଫ୍ୟୁଜ ଅଛି ଏଥି ପାଇଁ ମତେ ଆକ୍ଚୁଏଲି
କାଇଁକିନା ୟୁଆର୍ ଏକ୍ସପେରିଏେନ୍ସ ପିଲା।
ନାଇଁ ନାଇଁ ମତେ ଟିକେ ବ୍ୟାକ୍ ଅଫିସ କାମ ହେଲେ ବେଟର ହବ। କାହିଁନା ସେଇ ରିଲେଟେଡ୍ ଯେହେତୁ କାମ କରିଥିଲି ସେଥିପାଇଁ ମୁଁ ଟିକେ ବ୍ୟାକ୍ ଅଫିସ କାମ ଖୋଜୁଛି। ହ ବାକି ଦେଖିୟା କ ହଉଛି।
ଆଛ।
ତୁ କୋଉ ଟାଇପ ର କଣ ସେଲସ ନା କଣ?
ଦେଖିବା କଣ ହଉଛି ମୁଁ ବି ମ ମୁଣ୍ଡରେ ପଶୁନି।
ଆଛା ଆଉ ତୁ ଆପରେ କଣ୍ଟିନ୍ୟୁ କରିବୁ ଷ୍ଟଡି ର?
ନା।
ଆଉ ପଢିବୁନି?
ନା।
ତୋର ଇଣ୍ଟରେଷ୍ଟ ନାହିଁ ନା ଘରେ ମନା କରୁଚନ୍ତି?
ଜବ୍ କଲା ପରେ ଭାବିବି ଆଉ।
ଆଛା ତାହେଲେ ପେଣ୍ଡିଙ୍ଗ ରେ ଅଛି ଜବ କଲା ପରେ ତୁ ଭାବିବୁ। ତୋର ଇଚ୍ଛା ଅଛି କି ନାହିଁ ଫାଷ୍ଟ୍ କହିଲୁ?
ଜାଣିିନି।
ତୋ ନିଜ ଚଏସ୍ ବି ତୁ ଜିଣିନୁ?
ନା।
ମୁଁ ଏତେ ସଜେକ୍ସନ୍ ଦେବି ଆମେ ନା ଆମ ଲାଇଫ୍ ରେ ଫାଷ୍ଟ୍ ଆମ ଗୋଲ୍ କୁ ସ୍ଥିର କରିବାର ଅଛି ଯଦି ଅଗୋଲ ଟାକୁ ସ୍ଥିର ନ କରିପାରିବା ତାହେଲେ ଆମେ କିଛି ବି କରିପାରିବାନି। ଆମକୁ ବାସ୍ ଡିସାଇଡ କରିବାର ଅଛି ଯେ ଆମେ ଏଇ ଜିନିଷ କରିବା ଦେନ୍ ଆମେ ଅ ସେଇ ଇଏରେ ଯଦି ତା କୁ ଫଲୋଅପ କରିବା ତାହଲେ ଯାଇକି ଆମେ ଆଗୁକୁ ଯାଇପାରିବା। ଆଉ ଯଦି ଅ କିଛି ଭାବିବାନି ତାହେଲେ କେମିତି ହବ? ଆମ ଜୀବନ ଟା ତ ଗୋଟେ ନୌକା ପରି ନା।
ନା।
ବୁଝିପାରୁଚୁ ତ?
ନୌକା ଟା ମାନେ ବୁଡ଼ିଯାଇଛି।
ସେମିତି ହେଲେ କେମିତି ହବ ସେଇଟା ତ ତୋର ପ୍ରୋବ୍ଲେମ ହଉଛି।
ହାଲୋ।
ହାଲୋ ନା କଣ କଉଚୁ?
ଆଉ।
ଆ ଦେଖେ ଅ ତତେ ଆକଚୁଆଲି ତତେ କୋଉ ଜିନିଷ ଟା ଭଲ ଲାଗୁଛି ମାନେ ତତେ ତିନି କିଛି ଗୋଟେ ଇଚ୍ଛା ଥିବ ନା ନାଇଁ ମତେ ଏଇ ଜିନିଷ କାମ କଲେ ମତେ ଫ୍ରେସ୍ ଲାଗୁଛି ଦେନ୍ ମୁଁ ଏଇ ଜିନିଷଟା ହିଁ କରିବି ତୋର ଚଏସ୍ କଣ? ତୁ କୋଉ ଲାଇନ ରେ ଯିବାକୁ ଚାହୁଁଚୁ?
ସେଇଟା ହିଁ ବୁଝିପାରୁନି। ସେଇଟା ହିଁ ବୁଝିପାରୁନି।
ତ ଟିକେ ଜୋରେ କହିବୁ କି ମତେ ଟିକେ ଶୁଭା ଯାଉନି ତୋ କଥା। ହଁ କହ ଏବେ।
ମୁଁ କହିଲି ସେଇଟା ହିଁ ବୁଝିପାରୁନି।
ଦେଖ ଯଦି ଯଦି ତତେ ଆଗୁକୁ ଅ ଲାଇନରେ ଯିବାର ଅ ଛି ହେଲା ତାହେଲେ ତୁ ଗୋଟେ କାମ ତାହେଲେ ତୁ ଗୋଟେ କାମ କରିବୁ ଅ ଯଦି ତୋର ଷ୍ଟଡି ହିଁ କରିବାର ଅଛି
ହଁ।
ହେଲା ତାହେଲେ ତୁ ଫାଷ୍ଟ ର କହିବେ ଏବେ କିଛି ଗୋଟେ ଜବ୍ କର ପ୍ରାଇଭେଟ ରେ ଅ ତାହେଲେ ଦେନ୍ ତୁ କିଛି ସାଲେରି ନିଜେ ଗେନ୍ କଲା ପରେ ନିଜର କିଛି ସ୍କିଲିଂ ଡେଭଲପମେଣ୍ଟ କର୍। ତାପରେ ତୁ ନିଜେ ଷ୍ଟଡି କର ଯେ ତତେ କୋଉ ଜିନିଷରେ ଇଣ୍ଟ୍ରେଷ୍ଟ୍।
ହଁ।
ବୁଝିପାଇଲୁ?
ଦେଖିଆ ଜବ ଟା ବି ମିଳୁଚି କି ନାଇଁ।
ହଁ ଏଇ ଭିତରେ ବି ତୁ ଜବ୍ ଉପରେ ଟିକେ ଫୋକସ୍ କର ଯେ କୋଉ କାମ ଟା ତୁ କରିପାରିବୁ। ତୋ ଭିତରେ ନିଜର କଣ ସ୍କିଲ୍ ଅଛି? ତୁ ଯଦି ଠିକ୍ ସେ କମ୍ୟୁନିକେସନ କରିପାରୁଛୁ ତାହେଲେ ତୋ ଭିତରେ କମ୍ୟୁନିକେସନ ସ୍କିଲସ୍ ଅଛି। ବୁଝିପାରୁଚୁ ତ? କି ତୁ କେମିତି କାହା ସହିତ ବିହେବ କରୁଛୁ କେମିତି ଅ ସେ ଜିନିଷ ଗୋଟେ ପ୍ରୋବ୍ଲେମ ହେଇଛି, ଅ ତ ସେ ପ୍ରୋବ୍ଲେମ ର କେମିତି ସଜେଶନ କହୁଛୁ? ସେ ସବୁକୁ ତତେ ନୋଟିସ କରିବାକୁ ପଡ଼ିବ ତୋ ଭିତରେ ତୋର ସ୍ଟ୍ରେନ୍ଥ କଣ ଆଉ ତୋର ୱିକନେସ୍ କଣ? ଆମେ ଯଦି, ଆମେ ଏ ନିଜକୁ ନ ଚିହ୍ନି ପାରିବା ନା ତାହେଲେ ଆମେ ତ ଜାଣିପାରିବାନି ଯେ ଆମେ କଣ, ଫାଷ୍ଟ ଆମେ ନିଜକୁ ଚିହ୍ନିଲେ ହିଁ ଆମେ ତା ନିଜ ଉପରେ ଡେଭଲପମେଣ୍ଟ କରିପାରିବା। ବୁଝିପାରୁଛୁ ତ୍, ହୁଁ?
ସେଇଥିପାଇଁ ତ ମାନେ ମୁଁ ମାନେ ଏ ଫୋକସ୍ ଅଛି ଜବ୍ ପାଇଁ, ଜବ୍ ହେଲା ପରେ ହିଁ ଯାହା କରିବି।
ହଁ ବୁଝିପାରୁଛି, ହଁ। ତାହେଲେ ତୁ କଣ କହିବାକୁ ଚାହୁଁଛୁ, ତୁ ନିଜର କିଛି ସଜେସନ୍ ଦବୁ।
ଆଉ ତୋର ଜବ୍ ଫବ୍ ହେଲାଣି ନା କଣ?
ନାଇଁ ନାଇଁ ଜବ ଏବେ କୁଆଡୁ ହବ? ଆ ମୋର ହେ, ମୁଁ ଟ୍ରାଏ
ଏକ୍ସପିରିଏନ୍ସ ପିଲା ନା ଆପେ ହେଇଯିବ।
ଆରେ ନାଇଁ ନାଇଁ, ଏଥିରେ ଏକ୍ସପିରିଏନସରେ କଣ କଥା ଅଛି? ମୁଁ ବି କେତେ ମାସ କାମ କରିଛି? ମୋର ନଲେଜ ଏସବୁରେ ବହୁତ କମ, ଆଉ ମୁଁ ଯୋଉ ଫିଲ୍ଡରେ କାମ କରିଛି, ସେଇ ଫିଲ୍ଡରେ ହଁ ଯେ ମୁଁ ଯୋଉ ଫିଲ୍ଡରେ କାମ କରିଛି, ସେଇ ଫିଲ୍ଡ ରେ ମୋର ହବ ବୋଲି କଣ ମାନେ ଅଛି, ଯଦି ଅଲଗା ଫିଲ୍ଡ ରେ ହେଲା। ତାହେଲେ ମତେ ସେଠି ଷ୍ଟାର୍ଟିଙ୍ଗରୁ ହିଁ ଜିନିଷଟାକୁ ଶିଖିବାକୁ ପଡିବ। ଆମେ ଏବେ ଯଉ ହଁ କିମ୍ବା ଆମେ ଏବେ ଯୋଉ ଷ୍ଟେଜରେ ଅଛୁ ଆମକୁ ଏବେ ଲର୍ଣ୍ଣିଙ୍ଗ ଏନଭରମେଣ୍ଟ ଦରକାର୍, ଯଉଠି ଆମର ଗ୍ରୋଥ ହବ ଆମେ ସେଇଠୁ କିଛି ଜିନିଷ ଲର୍ଣ କରିପାରିବା।
ହୋ
ବୁଝିପାରିଲୁ?
ହୁଁ
ନା ତୁ କଣ କହୁଛୁ? ତୁ ନିଜର କିଛି ପର୍ସନାଲ ମତାମତ ଦେଇପାରିବୁ କି?
ନା ସେମିତି କିଛି ନାହିଁ।
ମୋ ମତରେ ତ ମୁଁ ଏଇଆ ହିଁ କହିବି ଯେ ତୁ ଦେଖ ତତେ କୋଉଟା ଠିକ ଲାଗୁଛି। ଆଛା ମୁଁ ରଖୁଛି ହେଲା, ମୋର ଟିକେ ଶୁଣେ ମୋର ଟିକେ କଲ ଆସିଛି, ଆ ଆମେ ପରେ କଥା ହବା ହେଲା, ଥାଙ୍କ୍ୟୋ।
ଅ ହ ହଉ।